ହଁ ହ୍ୟାଲୋ।
ହଁ ସାଙ୍ଗ କଣ କରୁଚ?
ଏଇ ବସିଥିଲି ତମେ କଣ କରୁଛ?
ମୁଁ ଏଇ ବସିଥିଲି।
ଓ କଣ କରୁଛନ୍ତି ଘରେ?
କେତେ ଦିନ ହେଲା କଥା ଆ କଥା ହେଇନି କେତେ ଦିନ ହେଲା ବୁଲିବାଲି ଯାଇଛ ନା କଣ ସେଇଥି ପାଇଁ ଭାବିଲି ଫୋନ୍ କରୁଛି ଆଉ।
ଆଚ୍ଛା ନା ଭୁଲିବି କଣ ପାଇଁ?
ଖବର ତମର।
ହଁ ଖବର ସବୁ ଭଲ ଆଉ।
ହଁ ଏବେ ଘରେ ଅଛ ନାଇଁ?
ହଁ ଘରେ ଆଛି।
ଅଁ ଆଉ ଏଠି ଆସିନ?
ନା ମଝିରେ ଯାଇଥିଲୁ ଆଠ ଦିନ ରହିକି ଆସିଲୁ ତ। ଏଇଯିବ ଦି ମାସ ହେଇଯିବ ହଁ। ଆଉ କଣ କରୁଛନ୍ତି ସମସ୍ତେ?
ଏଇ ବଚି ବସିକି ଟିଭି ଦେଖୁଛନ୍ତି।
ହଁ ଝିଅ ତମର।
ହୁଁ। ଏଇ ଟିଭି ଦେଖୁଛନ୍ତି ମୁଁ ଏଇ କଥା କରୁଛି। ଆଉ ବାପା ତ ନାହାନ୍ତି କଟକ ରେ ଅଛନ୍ତି ତାଙ୍କ ଦେହ ଭଲ ନାହିଁ।
କଅଁ ହେଇଛି।
ଏ ତାଙ୍କ ହାର୍ଟ ପ୍ରୋବ୍ଲେମ୍ ହେଇଛି।
ଓ ହୋ ମେଡ୍।
ସେ ଆ ନା ମେଡିକାଲ ରେ ଥିଲେ ଆଡମିସ ହେଇକି ଏବେ। ତା ଆ ଙ୍କ ଝିଅ ପାଖରେ ଅଛନ୍ତି।
ଓହୋ ସେଇଠୁ ମୁଁ ସେ ମେଡିକାଲ ଯାଉଥିବେ ନା କଣ।
ହଁ ହଁ ଯାଇକି ଦେଖିକି। ସିଏ ଆସିଥିଲେ ପୁଣି ଆଉ ଥରେ ଆଉ ଗୋଟେ ଅଲଗା ଜାଗାକୁ ଯାଇକି ଦେଖେଇକି ଆସିଥିଲେ। ପୁଣି ଏବେ ରହିଛନ୍ତି ସେ ଆଉଥରେ ଡାକିଛି ନା। ସେ ଦେଖେଇକି ଆସିବେ ଘରକୁ ଆଉ ଏଠି ଆସିଲେ ଘରେ ତ କେହି ନାହାନ୍ତି। ତି ଆଉ କଟକ। କିଏ ନେଇକି କିଏ ନେଇକି ଯିବ ଯିବା ଆସିବା ପାଇଁ କଷ୍ଟ। ହଁ ସେ ବସ୍ ରେ ଯିବା ଆସିବା କରୁଛନ୍ତି ବହୁତ କଷ୍ଟ ଆ ସେଇଥିପାଇଁ ସେ ରହିଗଲେ ସେ କହିଲେ କି ମୁଁ ଦେଖେଇକି ଯିବେ। ଆଉ ଏ ଏଠି ଯୋଉ ଆସିଲା ପରେ ଆଉ ସେ କଟକ ତ ଯାଇ ହବନି। ସେଇ ଟାଉନ ରେ ଯାଇକି ଦେଖେଇବେ ଆଉ!
ଆଚ୍ଛା ଆଚ୍ଛା
ଟାଉନ ରେ ବି ଭଲ ଡକ୍ଟର ହାଡ ଆସୁଛି। କଟକ ର ଆସୁଛନ୍ତି ହଁ ସେଇଠି ଦେଖେଇବେ ଆଉ!
ମାନେ କଣ ଏଇ ବାହାରି ଥିଲା ଆଗରୁ ଥିଲା।
ନା ଆଗରୁ ହେଲାଣି ବର୍ଷେ ହେଇଗଲିଣି ବାହାରି ଥିଲା। ଆ ସେ ଯାଇକି କି କଟକରେ ଭୁବନେଶ୍ୱରରେ ସବୁ ଜାଗାରେ ଦେଖେଇକି ଆସିଥିଲେ। ଔଷଧ ଖାଉଥିଲେ ପୁଣି ଆଉ ଥରେ ଏଇ ଏବେ ବାହାରିଲା ଏବେ ବାହାରିଲା। ଯାଇକି ଦେଖେଇକି ଏବେ ତ ଅଛନ୍ତି। ଆସିବେ ଆଉ ଦେଖେଇକି ଆଉଥରେ। ତାଙ୍କର ସବୁ ଅଛି। ପ୍ରେସର ଅଛି କଲେଷ୍ଟ୍ରଲ ଅଛି ହାର୍ଟ ଅଛି ସୁଗର ଅଛି ସବୁ ଵଢି ଯାଇଛି।
ଓ ହୋ
ଏଥର ଯୋଉ ଆମ୍ବ ବହୁତ ହେଇଥିଲା ନା ସେ ଲୁଚି ଲୁଚି ଖାଇ ଦେଇଥିଲେ। ସେ ସେ ସେଇଥି ବା ହଁ ସେ ନିଜେ ବି କହୁଛନ୍ତି କି ମୁଁ ଲୁଚି ଲୁଚିିକ ଖାଇ ଦେଇଛି। ଆଉ ସେଇଥିପାଇଁ ସୁଗର ବହୁତ ବେଶୀ ବଢି ଯାଇଛି।
ତମେ ତ ଦେଖିନଥିଲ କି ସେ ଖାଉଥିଲି ଯେତେବେଳେ।
ହଁ ମୁଁ ଦେଖୁଥିଲି।
ମୁଁ ଦେଖୁଥିଲି ତାଙ୍କୁ କହିଲି ସେ କିନ୍ତୁ ଆଉ ଯେବେ ନ ଦେଖୁଛି ମୁଁ ଭିତରେ ବେଶୀ ରହୁଛି। ଯଦି ନ ଦେଖୁଛି ସେଖା ସେ ନିଜେ କହୁଛନ୍ତି କି ହଁ ମୁଁ ଖାଇ ଦେଇେଇଥିଲି ସେଇଥିପାଇଁ ବଢି ଯାଇଛି। କି ଏବେ ବଢିଗଲା ଏତେ କି ମାନେ ସେ ଆଉ ଚାଲି ପାରୁନାହାନ୍ତି ନହେଲେ ଭାରି ତାଙ୍କ ର ଏ ଭେନ କାମ କାମ କରୁନି। ଚାଲିଲା ବେଳକୁ ଗୋଡ ପୁରା ବିନ୍ଧୁଛି।
ଆଛା ତ ସେ ତ ଜାଣିଛନ୍ତି ଖା ଖାଇଲେ ଏମିତି ହେବ ଫେର୍ ବେଶୀ ଖାଇଦେଲେ।
ସେ କହିଲେ କେତେ ମନକୁ ମାରିବି। ଖାଇ ଦଉଛି ଯାହା ହବ ଦେଖାଯିବ ଆଉ ସେ କଣ ଜାଣିଥିଲେ କି ଏତେ ବଢିଯିବ। ପୁରା ବହୁତ ବଢି ଯାଇଛି।
ଆଉ ରଶ୍ମିର ପଢାପଢି? ସନାୟା ସବୁ ଠିକ୍ ଠାକ୍ ଚାଲିଛି ନା?
ହଁ ଚାଲିଛି। ଚାଲିଛି ତ ସେଇଭଳିିଆ ଏବେ ତ ସେଇ ଏଇ ସ୍କୁଲ କୁ ପଳେଇ ଆସିଲାନି।
ଅ ହଁ ସେ ହଁ ହଁ ହଁ ସେ କହୁଥିଲେ କି ତାର ଆଡ଼ମିଶନ ଏ ସ୍କୁଲରେ ହେଇଯାଇଛି। କୋଉ କ୍ଲାସରେ?
ସେ ସିକ୍ସ କ୍ଲାସ ରେ।
ଆଚ୍ଛା ଆ ସନାୟର
ଆ ସେ ପଳେଇ ଆସିଛି ଇଏ ସନାୟତ ସେଇଠି ଅଛି ଆ ଦେଖାଯିବ କଣ ହବ। ହଁ ସନାୟା ର ଷ୍ଟାଣ୍ଡାଡା ଟୁ ହେଲା।
ତାଙ୍କ ସ୍କୁଲରେ ଠିକ୍ ଠାକ ପଢାପଢି କରୁଛନ୍ତି ନା।
ହଁ ହଁ ପଳଉଚନ୍ତି। ଏବେ ତ ସବୁବେଳେ ତାଙ୍କର ଅଲଗା ଅଲଗା ବିସ୍ ଆସୁନି। ଦିନ ଚାରି ବର୍ଷ ରହିକି। ପୁଣି ଅଲଗା ବିସ୍ ପୁଣି ଅଲଗା ବିସ୍ ଏମିତି ଆସୁଛନ୍ତି। ଏବେ ପୁଣି କିଏ କିଏ ନୂଆ ନୂଆ ସାର୍ ବି ଆସିଛନ୍ତି। ମିସ୍ ବି ଆସି ଛନ୍ତି ଆଉ ଆଗରେ ଯିଏ ସାର୍ ମିସ୍ ସବୁ ଥିଲେ। ସେ ପଳେଇଲେ।
ସେ ଚିନ୍ମୟୀ ଚିନ୍ମୟୀ ମିସ୍ ଅଛି ନା ଗଲାଣି?
ହଁ ହଁ ସେ ଅଛନ୍ତି। ଗୋଟେ ଦିଟା ମିସ୍ ଅଛନ୍ତି। କିନ୍ତୁ ସାର୍ ପଳେଇଲେ ଆଉ ଆଉ ସବୁ ମିସ୍ ବି ପଳେଇଲେ ତାଙ୍କ ବାହାଘର ହେଇଗଲା। ସେ ପଳେଇଲେ।
ଓହୋ। ଆଚ୍ଛା।
ହଁ ଏବେ ନୂଆ ନୂଆ ସ ବି ସବୁ ଆସିଛନ୍ତି। ପଢାପଢି ତ କରୁଛନ୍ତି ଠିକ ଠାକ। ସବୁବେଳେ ଫୋନ କରିକି ପଚାରୁଛନ୍ତି। କେମିତି ଅଛି କଣ ପଢଉଛି। ଆ ଦେଖିବ ଏ କରିବ ସବୁ କହୁଛନ୍ତି।
ହଁ।
ଯାହାହେଲେ କହିବ ଆମକୁ।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ତମ ଛୋଟ ଝିଅ?
ଆସିବାର ନାଇଁ ଏଠି।
ନା ନା ଏବେ ନୁହେଁ। ଏକାଥରେ ଯିବି ନଭେମ୍ବର ରେ ଆଡକୁ ଯିବି ଆଉ
ଆ ଏତେ ଲେଟ୍ କରିକି?
ଏଇ ଯାଇଥିଲୁ ଦିଇ ମାସ ତଳେ ଆଠ ଦିନ ରହିକି ଆସିଥିଲି। ହଁ, ହଁ ଡେଟ୍ ଫାଇନାଲ୍ ହେଇଗଲାଣି ପା।
ଡେଟ୍ ଫିକ୍ସ ହେଇଗଲାଣି?
ହଁ, ଡେଟ୍ ଫାଇନାଲ୍। ଡିସେମ୍ବର ଏକ ରୁ କୋଡିଏ ଭିତରେ କରିବେ ଆଉ।
ଡିସେମ୍ବର୍ ଥଣ୍ଡା ଦିନରେ?
ହଁ। ଏଇଥିରେ ହେଇଥାନ୍ତା ଆସ୍ ସେ ତାଙ୍କର ଯଉ ଯଉ ମୋର ଯୋଉ ଇଏ ନଣନ୍ଦ ହବ, ସେ ଆସ୍ ଆ ସାଉଦିରେ ରହୁଛନ୍ତି ତ, ଶେଷ୍ ସେଇ ଟାଇମ୍ ରେ ଆସିବେ। ତ ସେଇ ଟାଇମ୍ ରେ ହବ ଆ, ତାଙ୍କରି ପାଇଁ ଅଟକୁ ଥିଲା। ନହେଲେ ହେଇଯାଇଥାନ୍ତା। ତାଙ୍କରି ପାଇଁ ଅଟକିଛି।
ହଁ, ସେ ଗୋଟିଏ ନଣନ୍ଦ?
ନା, ନା, ଦିଇଟା।
ଦି, ଟା ଆଉ ଜଣେ କୋଉଠି?
ଆଉ ଜଣେ ସେ ସମ୍ବଲ ବି ସବ୍ ଅଛନ୍ତି। ସେ ଏଇଠି ରହୁଛନ୍ତି।
ସେଇଠି?
ହୁଁ, ହୁଁ। ସେଇ ଖାଲି ବଡ଼ ଯିଏ, ସେ ସାଉଦିରେ ରହୁଛନ୍ତି।
ହଁ, ସେ ଆସିଲେ ସେ କେତେ ବର୍ଷରେ ଥରେ ଆସୁଛନ୍ତି କି?
ହଁ, ହଁ ସେ ବର୍ଷରେ ଥରେ ଆସୁ ଛନ୍ତି। ତାଙ୍କର ଝିଅର ବାହାଘର ହେଇଥିଲା ଆସିଥିଲେ। ତାପରେ ଫେରେ ଆସିବେ ଆଉ।
ଆଚ୍ଛା, ଆଚ୍ଛା, ସେ ଆସିଲେ, ହବ ନାଇଁ?
ହଉ, ହଉ।
ହଁ, ଆଉ ସବୁ କିଣା କିିଣି କରିସାରିଲ?
ହଁ, କିଣାକିଣି ତ ସୁନା ଜିନିଷ ତ ହେଇ ହେଇଯାଇଛି ସବୁ। ତା'ପରେ ଫର୍ଣ୍ଣିିଚର ର ଅର୍ଡ଼ର ଦିଆ ହେଇ ସାରିଲାଣି।
ରେଡିମେଟ୍ ନବନି, ତିଆରି କରିବ ନାଇଁ।
ହଁ, ହଁ, ନା ଘରେ ନୁହଁ। ସେ ଦୋକାନଠୁ ତିଆରି ହବ।
ଆଚ୍ଛା, ଆଚ୍ଛା।
ହଁ, ହଁ, ସେ ଦୋକାନଠି ତିଆରି ହବ। ତ ଏବେଠୁ ଅର୍ଡର ଦେଇ ଦେଇଛନ୍ତି।
ହଁ, ସେଇଠି, ତମ ଘର ସେଇଠି।
ହଁ, ଆମରି ଇଆଡେ, ସୁଜନପୁର।
ଆଁଚ୍ଛା, ଆଚ୍ଛା।
ହୁଁ, ହୁଁ।
ଆଉ କଣ ଖାଇଥିଲ?
ଆମର ସେଇ ଡାଲି ଇପି ସାଧା। ଆଉ ଭାଇ କୁ ମୋର କଣ?
ହଁ, ତାଙ୍କ ଖବର ସବୁ ତ ଠିକ୍ ଠାକ୍ ଅଛି। ଆଉ, ସେ ତ ଯାଇଁକି ସେଠି।
ସେ ସାଉଥ୍ ହଁ, ଦୁବାଇରେ ନା! କେତେ ବର୍ଷରେ ଆସିବେ, ଦି ବର୍ଷରେ ଆସିବେ ବୋଧେ?
ହଁ, ଦି ବର୍ଷରେ ଆସିବେ। ବର୍ଷ ହେଇଯାଇଛି ଆଉ। ଏ ଜୁନ୍ ଜୁ ହଁ, ଜୁନ୍ ଜୁଲାଇ ରେ ଯାଇଥିଲେ।
ଆଚ୍ଛା।
ହଁ।
ତମର ମ ନଣନ୍ଦଙ୍କର ଡେଥ୍ ହେଇଯାଇଛି!
ହଁ, ହଁ।
ଓହୋ! କେମିତି ହେଲା? ମୁଁ ମାମୁଁ ମାମୁଁ ଘରେଥି ଥିଲି ଶୁଣିଥିଲି ତ ଯାଇଥିଲି।
ହଁ ସେଇ ଯୋଉ ତାଙ୍କ ପେଟରେ କଣ ହେଇଯାଇନଥିଲା। ଆ ମାଂଉସ ଖାଲି ବଢୁଥିଲା।
ଓହୋ ଆଚ୍ଛା।
ଅଁ ସେ ଯେତେ ଅପରେସନ ବି ହେଲେ ସେ ବଢୁଛି। ଦିଥର ଅପରେସନ୍ ହେଲେ ଆଉ ଡକ୍ଟର୍ ମନା କରିଦେଲା। ଆଁ ସେ କେମୋ ଲାଇଟ୍ ବୋହୁତ୍ ନେଲେ ବୋହୁତ୍ ନେଲେ। ଆ ମାନେ ଘରେ ରହୁଥିଲେ ଆଠ ଦିନ ମେଡିକାଲ ରେ ରହୁ ଥିଲେ ମାସେ ଏମିତି କରି କରିକି ଭଉତ୍ ଦିନ୍ ରହିକି ଆଉ ତାପରେ ଯେମିତି ଡକ୍ଟର୍ ମନା କରିଦେଲା ସବୁ ଇଏ କରିବା ପାଇଁ ସେ ଘରେ ରହିଲେ। ଆଉ ସେ ଆସ୍ତେ ଆସ୍ତେ ପୁରା ବଢି ବଢେଇକି ପୁରା ପେଟ ବୋହୁତ୍ ଫୁଲି ଯାଇଥିଲା। ଆ ଫୁଲି ଯାଇଥିଲା।
ତା ହଁ।
ଆଁ ପୁରା ଫୁଲିକି ଖାଲି ପେଟ ଦେଖା ଯାଉଥିଲା ଆଉ କିଛି ହାତ ଗୋଡ ସବୁ ପିଲା ଭଳିଆ ହେଇଯାଇଥିଲା।
ହୁଁ।
ଆଁ। ହଁ ଯେମ୍ତି ସନାହର ସେଇ ସେଇ ଭଳିଆ ହେଇଥିଲା ଗୋଡ ପୁରା ଫାଟିକି ପାଣି ବି ବୋହୁଥିଲା ଆ ପେଟ ପୁରା ଏତେ ଫୁଲି ଯାଇଥିଲା ସେ ଲାଷ୍ଟ୍ ବେଳେ ବି ପେଟ ବି ଟିକେ ଫାଟି ଯାଇଥିଲା। ଆଁ ତାକୁ ବାନ୍ଧି ବୁନ୍ଧିକି ମାନେ ଇଏ କରିଚନ୍ତି। ଆଁ ଏକେ
ଉଁ ହୁଁ।
ହୁଁ। ଆଉ ଏ ସେଇ ହେଇଗଲା ଏ ତାଙ୍କ ଇଏ ଚାଳିଶି ଦିନ ବି ପଲେଇଗଲାଣି। ନାଁ ଏବେ ଘରେ ତାଙ୍କର କେହି ନାହାନ୍ତି।
ତାଙ୍କର ଛୁଆ ସେ ଝିଅର
ଆଉ ଗୋଟିଏ ଝିଅ ତ ବାହାଘର ହେଇଯାଇଚି। ଆଉ ପୁଅ ଗୋଟିଏ ଭୁବନେଶ୍ଵରରେ ରହୁଚି। ଆଉ ୟାଙ୍କର କୋହୁଛନ୍ତି ବାହାଘର କରେଇବେ। ଆଁ ଦେଖିକି ନା ପୁଅର ନୁହେଁ।
ମାନେ ତାଙ୍କ ବି ଅଫ୍ ଅଛି।
ହଁ ଆଉ ଘରେ କିଏ ରହିବେ ଘରେ କେହି ନାହାନ୍ତି ଆଉ କରିବା ଦରକାର୍। ସେଇଥିପାଇଁ ଆଉ। ହଁ ଦେଖିକି କାଇଁ ବୁଝିକି କରିବେ ଆଉ।
ହୁଁ ହୁଁ।
ହୁଁ ଏତେ ବଡେ ଘରେ ସେ ରହିବେ ନା? ପୁଅ ବି ତୋ ପଦରେ ଇଏ ଝିଅ ବି ତ ବାହାଘ ହେଇକି ପଳେଇଲେ।
ଓହୋ ତାଙ୍କ ଝିଅର ବି ଦେହକୁ ଭଲ ଥିଲା ନା କଣ?
ନା ନା ତାଙ୍କର ପୁଅ ହେଇଛି ନା ସେ ପ୍ରେଗନଣ୍ଟ ଥିଲେ ତାଙ୍କର ପୁଅ ଗୋଟେ ଗୋଟିଏ ପୁଅ ଥିଲା ଗୋଟେ ପୁଅ ହେଇଚି ଆଉ।
ଓହୋ।
ହଁ।
ନା ମୁଁ ଶୁଣିଥିଲି ତମର କିଏ ଭାଣିଜୀର ବି କଣ ଦେହ ଫେହ ବହୁତ୍ ଖରାପ ଥିଲା ନା କଣ।
ହଁ ସେ ଆଉ ଗୋଟିଏ ଭାଣିଜୀ ଅଛି।
ଓହୋ ଅଛ
ହଁ ଆଉ ଗୋଟିଏ ଅଛି ତା ଗୋଡର କଣ ହେଇଛି କେଜାଣେ। ଏ ଗାଁ କିଛି ଟେଷ୍ଟରେ ଭାରୁନି। ଆଁ କିନ୍ତୁ ଖାଁ ଖାଲି ମାନେ ଘା ହେଇକି ଫୁଲି ଯାଉଛି ଯେ ଠିଆ ହେଇ ପାରୁନାହାନ୍ତି ଚାଲି ପାରୁନାହାନ୍ତି।
ଆଚ୍ଛା। ସେ ମାନେ ତାଙ୍କ ଛୁଆ ପିଲା ଅଛନ୍ତି ନା।
ଆଁ ତାଙ୍କର ଅଛି ଦିଟା ଦିଟା ପୁଅ ନା ଛୋଟ ଟା ନୁହେଁ ଗୋଟେ ରଶ୍ମି ଭଢିଆ ଅଛି ରଶ୍ମିଠୁ ବଡ ଅଛି। ଆଉ ଅଂଗ ଗୋଟିଏ ସାନ ଅଛି।
ଓହୋ ତା ସାନ ଝିଅକୁ କେତେ ବର୍ଷ ମାସ ହେଲାଣି ନା ବର୍ଷେ କଣ ହେଇଗଲେଣି
ତାଙ୍କ ପୁଅର।
ନା ନା ତମ ଛୋଟ ଝିଅ।
ହଁ ସାତ ମାସ ହେଲାଣି। ହୁଁ ହଁ। ଆଉ ଏଠି ଯଦି ଆସିବ ଆସିବା ବୁଲିକି ଯିବ। ପିଲା ବି ଦେଖିଥିଲି ସେ କରିଲେ କି ଆପଣ ଫୋନ କରି
ହଁ ମୁଁ ଯାଇଥିଲି ମୁଁ ଟୋଟାଲ ଯାଇନି ସିଏ